ହ୍ୟାଲୋ।
ଉପକାର କଣ କରୁଛ?
ହ୍ୟାଲୋ।
ହଁ ହ୍ୟାଲୋ।
ଶୁଣାଯାଉ
ହ ହ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
ହଁ ହଁ ହଁ ଶୁଣା ଯାଉଛି କୁହ।
ଆଉ କଣ କରୁଛନ୍ତି?
ହ୍ୟାଲୋ ମୁଁ ତ ଦୋକାନ ଆସି ବସ୍ ତମେ କଣ କରୁଛ ତମେ କଣ କରୁଛ?
ବ ଦୋକାନ ବସ ଆପଣଙ୍କ ଦୋକାନ ଅଛି ଗୋଟେ।
କୋଉ ଦୋକାନ?
ଲେଡିସ୍ କର୍ଣ୍ଣର।
ଓହୋ ଆପଣଙ୍କର ନା କାହାର ଆପଣଙ୍କ ଘର ଲୋକମାନେ ଆପଣ ବସିଛନ୍ତି?
। ହଁ ହଁ। ଘର ଲୋକ କରିଛନ୍ତି ମୁଁ ବସିଛି ଆଉ ଆ ମୁଁ କରିବି ନା କଣ?
କେତେବେଳୁ ଆସିଲେଣି?
ମୁଁ ତ ଆସିଣି ଅଧଘଣ୍ଟେ ହବ।
ଆଉ ଖାଇଥିଲେ କଣ?
ଖାଇଥିଲି ଭାତ, ଅଣ୍ଡା ତରକାରୀ, ଭଜା। ଜା ଶାଗ ଭଜା। ଆମ୍ବ ତମେ କଣ ଖାଇ ଖାଇଥିଲ?
ମୁଁ ଖାଇଥିଲି ଭାତ ଡାଲି ଆଉ ଛୁଇଁଆଳୁ ଭଜା। ଆଜି ଶନିବାର ନନଭେଜ ହେଇଥିଲା ଆପଣଙ୍କର।
ଲୋ।
ହ୍ୟାଲୋ ଆପଣଙ୍କ କଥା କଟୁଛି ଟିକେ।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
ହଁ ହଁ। ଆଉ ଘରେ ସବୁ ଭଲ ଅଛନ୍ତି।
ମୁଁ ମୁଁ ସ ଶନିବାର ନନ । ଶୁଭୁଛି ମୋ କଥା ତମକୁ। ତମ ତମ କତା ତ ଖାଲି ଚଢ ଚଢ଼ି ହିଁ ଶୁଭୁଛି।
ଆପଣଙ୍କର ଟିକେ କଟୁଛି ତ।
ନେଟୱକ ଲୋଓ ଥିବ ବର୍ଷା ଆଉ ତମ ସେପଟରେ ବର୍ଷା ହେଇଛି ଆଜି।
ହଁ ଆଜି ତ ଦିନ ଯାକ ବର୍ଷା ଏ ପହନ୍ତେ ବି ବର୍ଷା ହେଉଛି ମୁଁ ଘରୁ ଗୋଟେ ଘରେ ଗୋଟେ ଜେଲ ରେ ବସିଲା ଭଳିଆ ଲାଗୁଛି।
ହ
ମାନେ ଏତେ ବର୍ଷା ହଉଚି ତମକୁ ଜେଲରେ ବସିଲା ଭଳିଆ ଲାଗୁଚି ଘର ବି?
ହଁ ବା ଆଉ କଣ କରିବି ଗୋଟାଏ ଘରେ ସେତିକି ବେଳୁ ବସି ମାନେ ଘରୁ ବାହାରିନି ଏ ପର୍ଯ୍ୟନ୍ତ ବର୍ଷା ହଉଚି କୁଆଡେ ଯିବି?
ଆଗ ଦିନ ମାନ ହେଇ ହେଇ ଚାଲିଚି ସରୁ ହିଁ ନାହିଁ ଏବେ ଆମର ସରିଲା। ଲଘୁଚାପ ହେଇଚି।
ହୁଁ ବର୍ଷା ତ ଛାଡୁନି ଆଉ କଣ କରି ଆଜ୍ଞା ଏମିତି ଦୁଇ ଦିନି ତିନି ଦିନି ଅଛି ଆହୁରି।
ହଁ ହଁ କାଲି ପହର ଦିନ ଅଛି। ଆଉ ଆଜି ସକାଳେ ଖାଇଥିଲ
ସକାଳେ ଜଳଖିଆ ଖାଇଥିଲି ଆଉ, ପିଠା ହେଇଥିଲା ଘରେ।
ପିଠା ଆଉ କଣ ହେଇଥିଲା? ମୋର ବି ପିଠା ଭଜା।
ଜ ରେ ପିଠା ଆଉ ତରକାରି ହେଇଥିଲା ଆଉ।
ଆଚ୍ଛା। ଏ ବର୍ଷା ଛାଡିଲାଣି ତମର ନା ଏବେ ବି ଚାଲିଚି?
ନାବା ଏବେ ବି ଚାଲିଚି ବର୍ଷା।
ଆ
କଣ କଣ କରିବା ଭଲ ଲାଗେ ତମକୁ?
ହୁଁ କଣ କହିଲ?
ମୁଁ କହିଲି ବର୍ଷା ଋତୁ ରେ ତମକୁ କଣ କଣ କରିବାକୁ ଭଲ ଲାଗେ ସବୁ?
କଣ ରୋଷେଇ?
ବର୍ଷା ଋତୁ ରେ କଣ କଣ କରିବାକୁ ଭଲ ଲାଗେ ହାଲୋ।
ଶୁଭୁନି କଥାଟା ତ।
ଏବେ ଶୁଭିଲା ତ ମକୁ?
ହଁ ଏବେ ସୁବିିଲା କୁ
ହଁ ମୁଁ କହିଲି ବର୍ଷା ଋତୁ ରେ କଣ କଣ କଣ କରିବାକୁ ଭଲ ଲାଗେ ତମକୁ?
ବର୍ଷା ଦିନ ରେ କଣ କିଛି ତ କରିବାକୁ ଭଲ ଲାଗେନି ଖାଲି ଗୋଟେ ଘରେ ବସ। ଆମେ କଣ ଝିଅ ପିଲା ହେଇଚୁ କଣ ରୋଷେଇବାସ କଣ ଟିକେ କରିଦବୁ କଣ ନାହିଁ। ଘରେ ବସିଚୁ ଗୋଟାଏ ଘରେ ଆଉ କଣ କରିବୁ?
ଆପଣଙ୍କୁ କଣ କରିଵାକୁ ଭଲ ଲାଗେ?
ଆରେ ରୁହ ଝିଅ ପିଲା ହେଲେ ଖାଲି କଣ ରୋଷେଇ କରିବେ ପୁଅ ପିଲା କଣ କରିବେନି?
ଆମ ଘରେ ତ ରୋଷେଇ କରୁଛନ୍ତି ଖୁଡି ହରିକା ନା ମୁଁ ଆ କଣ କରିବି ଯାଇକି?
ହେଲଅ। ନାଇଁ ତମେ ବି ଟିକେ କର।
ଦେଖିବା କରିବା ଆଉ। ହୁଁ ହୁଁ।
ମୁଁ କହିଲି ମୋ କଥା ତମକୁ ଶୁଭୁଚି?
ହଁ ଶୁଭୁଚି ମଝିରେ ମଝିରେ କଟୁଛି ଆଉ।
ଆଛା। ମୋର ତ ଆଜି ବର୍ଷାରେ ଖାଲି ବର୍ଷାରେ ବର୍ଷାରେ ହିଁ ଦିନ କଟିଲା। ଆଜି ଏତେ ବର୍ଷା ହଉଚି ଯେ ଘରୁ ବାହାର ବାହାରୁ ଘର।
ଦୋକାନଟା କଣ ଆପଣଙ୍କ ଘର ପାଖରେ ନା ଦୂର?
ହଁ ଘରଠୁ ଟି କେ ଯଷ୍ଟ ଦୁର।
ବର୍ଷାରେ ଲୋକ ଆସୁଛନ୍ତି?
ମାନେ ଦୀ ପାସ୍ତା ବାଦ କହିଲେ ଚଳେ। ହଁ ବର୍ଷା ତ ଏବେ ଛାଡି ଯାଇଛି ଲୋକ ତ ଆ ଜଲ୍ଦି ବସୁଛନ୍ତି ଯାଉଛନ୍ତି।
ଘରେ ମାମା ଏଇରା ସବୁ କଣ ଆଜି ଗୁପଚୁପ କରୁଛନ୍ତି ତ।
ଆଉ ତମେ କଣ ଖାଇବ କି?
ଗୁପଚୁପ ତିଆରି ସବୁ କରଛନ୍ତି ମୁଁ ଯିବି ଖାଲି
ତମେ କରୁନ କିି ଆଚ୍ଛା।
ନା ମ ଭଉଣୀ ହେଇକା ସିଏ କରନ୍ତି ସିଏ ଗୁପଚୁପ ପାଗଳ ସିଏ ଖାଲି ଗୁପଚୁପ ଗୁପଚୁପ ହୁଅନ୍ତି।
ତମେ ଖାଲି ଖାଇବ?
ହୁଁ।
ଆଚ୍ଛା। ଆଉ କଲେଜ ଯାଉଚ?
ହୁଁ କଲେଜ ଯାଉଛି ସେମିତି ଆଉ।
ମାନେ ଆଜି ଆଉ ଯାଇଥିଲ? ବର୍ଷାରେ କେମିତି ଯିବି?
ଓହୋ ହଁ ମୁଁ ବି ତ କଲେଜ ଯାଉନି ବର୍ଷା ଯୋଉ ହଉଛି ଯୋଉ ଭଳିଆ କେମିତି ଯିବୁ କଲେଜ।
ବର୍ଷାରେ ପୁରା ଏଇଠୁ ହଲିବା ହିଁ ମୁସ୍କିଲ।
ହୁଁ।
ଆଉ ବର୍ଷା ଯିବ ଯଦି ପୁରା ଗାଧେଇକି ପଳେଇ ଆସିବ ଗାଧବରେ ଆବଶ ହବନି।
ହଉ ମୁଁ ତ ସେଦିନ ଯୋଉ ଭଳିଆ ଓଦା ହେଇଛି ମୁଁ ସେଇଦିନ କଲେଜ ଯିବାଟା ନାଁ ଭୁଲି ଯାଇଛି।
ଆମର ଦିନ ସାରା ବର୍ଷା ଲାଗି ଚାଲିଛି। ମାନେ ବର୍ଷାରେ ତମେ କଲେଜ ଯାଇଥିଲ କି ନା ବର୍ଷା ହବା ପୂର୍ବରୁ ଯାଇଥିଲ ନା କଣ?
ନା ମୁଁ ହବା ପୂର୍ବରୁ ଯାଇଥିଲି ତାପରେ ଆସିଲା ବେଳକୁ ବି
ନା ମୁଁ କହିଲି ବର୍ଷାରେ ବୋଧେ କଲେଜ ଯାଇଥିଲା ବର୍ଷାରେ ଭେଜି ଭେଜି ଟିକେ ପଳେଇ ଆସିଲ ହଁ।
ନାଇଁ ବର୍ଷା ହଉନଥିଲା ଯାଇଥିଲି କଲେଜ।
ମାନେ
ଏକ୍ସଜାମ ଥିଲା ତ ଯାଇନି।
ମୁଁ କହିଲି ବସ ମୁଁ କହିଲି କଲେଜ ଯୋ ଗାଡି ନେଇକି ଯାଅ ନା ସାଇକଲ?
ଗାଡି ନେଇକ ଯାଇ ନା ସାଇକଲ। ଆମ ଘରଠୁ ହେଲାଣି କେତେ ଦଶ କିଲୋମିଟର ଭଳିଆ ହେଲାଣି ଆଠ ନଅ କିଲୋମିଟର ଭଳିଆ ହେଲାଣି।
ଆଚ୍ଛା।
ଆଉ ତମେ କୋଉଥିରେ ଯାଅ ସାଇକେଲ।
ନାଇଁ ନାଇଁ ନାଇଁ ନାଇଁ। ନା ହଁ ହାଲୋ କଣ କହିଲ?
ହ
ହ୍ୟାଲୋ ହଁ ହଁ ମୁଁ ତ ସାଇକଲରେ ଯାଏ। ହଁ ହଁ ଶୁଭୁଛି କୁହ?
ହଁ।
ମୁଁତ ନାଇଁ ନାଇଁ। ଛଅ କିଲୋମିଟର ହବ।
ଓ ହୋ।
ଆଉ ଆଉ ତମ ଘରେ ତମ ମା ବାପା କଣ କରୁଛନ୍ତି ସବୁ।
ଆଛା
କଣ ହେଇଛି?
ଶୁଭୁନି ତମ କଥା କଟୁଚ?
ହ୍ୟାଲୋ!
ହଁ କୁହ!
ସାଇକେଲ ନେଇକି ଯିବା ଆସିବା କରୁଛନ୍ତି ନା ଛଅ ଛଅ ବାର କିଲୋମିଟର ହେଲାଣି ଆଉ।
ହଁ ହଁ ହୁବ ଯାଉଛି ଗାଡି ଟା ଟିକେ ଶୁଖିନି ନା ସେଥିଲାଗି ସାଇକେଲ ନେଇକି ଯାଉଛି ଆଉ ଗାଡି ପାଖରେ ନାଇଁ ଗାଡି ଥିଲା ସାଇକେଲ କାହିଁ ନେଇକି ଯାଇଥାନ୍ତି?
ହୁଁ ଗାଡି ରେ ସାଇକେଲରୁ କିଏ ପଚାରିଥାନ୍ତା ନା!
ହଁ ସେଇଟା ଠିକ କଥା କହିଲ ଗାଡି ଥିଲା ସାଇକେଲରୁୁ କାହିଁକି ପଚାରିବା ଯିବ? ଆଜି ପୁରା ବର୍ଷା ଲାଗି ଚାଲିଛି ଆଉ ରଥଯାତ୍ରାରେ କଣ କରିବ ବୋଲି ଭାବିଛ?
କିଛି ନାହିଁ ଏମିତି ଭାବିକି ଦେଖିବା ବୁଲାବୁଲି କରିବାକୁ ଯିବା।
ଭାବିଛି କିନ୍ତୁ ସିଓର ନାହିଁ।
କହିଁକି ଭାବି ସିଓର କହି ନାଅ
ଯୋଉଟା ଆଗୁଆ ଭାବେ ସେଇଟା କିଛି ହୁଏନି ମୋର ହ୍ୟାଲୋ!
ହ ହଁ ହଁ ଭାବ ଆଗ ଯ ତ ସମସ୍ତେ ଭାବିକି ରଖନ୍ତି। ଆଉ ତ ସମସ୍ତଙ୍କ ହୁଏ ଆଉ ତମର କା
ଟ୍ରେନ୍ ସ
ହ୍ୟାଲୋ!
ହ୍ୟାଲୋ!
ଆଛା ହ ହଁ ଶବୁଛି କୁହ! ହ୍ୟାଲୋ!
ବର୍ଷା ହଉଛି ତ ସେଥିପାଇଁ ନେଟୱାର୍କ ଟ ସ୍ଲୋ ହଉଛି ଆଉ।
ହ୍ୟାଲୋ! ଏପର ତ ବର୍ଷା ଛାଡ଼ି ରାଇଛି
ଏପ ଜୋର ଫକବ ଯ ଅସ
ସେପଟେ ବୋଧେ ଅଧିକ ବର୍ଷା ଲାଗି ଚାଲଛି
ଆଜି ଆଉ ଦି ଦିନ ଖଣ୍ଡ ହବ ତାପରେ ଛାଡିଦିବ ଆଉ।
ହଁ ସେଇଟା ତ ସତ କଥା। ଆଉ କଣ କହିବ ନାମ କଲ ରଖିବି।
ଆମେ ଏ ଯଦି ଖାଇକି ଜଣିଛ
ହଉ ଠିକ ଅଛି ଧନ୍ୟବାଦ।
ହେଲା!